ହ୍ୟାଲୋ।
ହ୍ୟାଲୋ।
ହଁ।
ସୁଭିଲା।
ହଁ ସେଇଠି ସେଇଠି ରହ କେମି କିମିତି କଲୁ ଏକା କରିକି। ଖାଇ ଦଉଛୁ।
ଶୁଣ ତୁ ଫୁଲ ଫ୍ୟାଟା କ୍ଷୀର ଦିଟା ନାଇଁ ଆସିବୁ।
କଣ?
କଣ ନିଜ କରିଛି ନା କଣ ସବୁ ମୋବାଇଲ
ମୋବାଇଲ ରେ ତ ଦେଖିକି ପୁରା ପରଫେକ୍ଟ କରିଦଉଛୁ ଆଉ।
ପରଫେକ୍ଟ ହେଇଛି ତ ନନା ଖାଲି ବାରିଆକୁ ଏକୋଇଶି ପଟ ଖାଇ ଦଉଛନ୍ତି ସବୁ। ସବୁ ଖାଇ ଦଉଛନ୍ତି ବାରିକି ଥୋଇ ଦଉଛନ୍ତି। ମୁଁ କହିନି ସ୍ତ୍ରୀ ଲୋକଙ୍କୁ ଏ କଣି ତିକି ମାନେ କାମ କରୁଛନ୍ତି ଖରା ଗରମରେ ମାନେ ସବୁଦିନ କଥା କହୁଛି ସବୁ
ଧନ୍ୟ ଧନ୍ୟ କହିବା କଥା ହଁ।
ଆଗରୁ କହିଲା ମାନେ ମାସକୁ ତାଙ୍କୁ ତିରିଶ ହଜାର ଦେଲେ ବି କମ ସେମାନେ ଯୋଉ ମାନେ ମ କରିକି ଯେମିତି ଆମକୁ ରାନ୍ଧିକି ଦଉଛନ୍ତି କିନ୍ତୁ ସମସ୍ତଙ୍କର ଛୁଟି ଅଛି। ଏ ମାନେ ର ହୋମ୍ ମେକରଙ୍କର ସ୍ତ୍ରୀ ଛୁଟି ନାହିଁ।
ଛୁଟି ନାହିଁ।
ତମ ଭଲ ମନ୍ଦ ଖାଇବା ପିଇବା ସବୁ ସେମାନେ ବୁଝୁଛନ୍ତି ଏ ଯୋଉ ଖରା ଗରମ ରେ ତାଙ୍କୁ ହଉଛି ତମେ ପଳଉଛ ଅଫିସ ପଳେଇ ଆସୁଛ କଣ କରୁଥିଲ।
ହୁଁ।
କଣ କରୁଛ କଣ କରୁଛ? କି ଖରା ଗରମରେ ରୋଷେଇ କରିକି ମରିଯାଉଛନ୍ତି କେତେ ସ୍ତ୍ରୀ ଲୋକ ଅଂଶୁ ଘାତରେ।
ଆଉ।
ହୁ ଇଏ ଖାଲି ବାରି ବାରିିକି ସବୁ କ
ବା ବାରୁଛନ୍ତି ବାରୁଛନ୍ତି ହେଲେ ନ ଖାଆନ୍ତେ ସବୁ ଖାଇକି ଚାଲିଯିବେ।
ସବୁ ଖାଇଦଉଛନ୍ତି। କିନ୍ତୁ ବାରିକି ଥୋଇଦଉଛନ୍ତି କହିଲେ ହଉ ତେ ସାଲୁଟୁ କରୁଛିି ସଲୁଟ ସାଲୁଟ ସାଳୁଟ ହଁ ହଁ। ହଁ ବା।
ସେତିକ କେତେ କ୍ଷୀରରେ ହେଲା ଲୋ।
କହିଲେରା ଟିକେ କାଡୁ କାଡୁ ହଁ କ୍ଷୀର କ୍ଷୀର କାଲି ରଖି ଏଇ ମିଶେଇକି କରିନି ଦେଢ ଲିଟର ଉପରେ।
ହୁଁ କିଏ ନଉନାହାନ୍ତି କି କ୍ଷୀର କାଟ?
ନଟୁପା ନେଇ ଏଇିଲି ତ ଗାଈ ଯୋଉ ରଜନା କି ସବୁ ବୁଲିବାକୁ ଯାଇଛନ୍ତି।
ହୁଁ।
ରଜରେ ସବୁ ବୁଲିବାକୁ ଯାଇଛନ୍ତି ଯେ ଭଡାଟିଆ ସବୁ ନିଅନ୍ତି। କ୍ଷୀର ରଜରେ ସବୁ ବୁଲିବାକୁ ଯାଇଛନ୍ତି ଗାଁ ଗାଁକୁ। ବନ୍ଦ ଅଛି ସେଥିପାଇଁ ମୋର ରସଗୋଲା ଷ୍ଟିମ
କିକି ଖାଉଛ ଆ ଏଇ ରଜ ସରିଯିବ। ନା ଲୋ ରଜ ସରିଯିବ ଭଡା ଟିକେ ପଳେଇଆସିବା ଆଉ ପନିର ପୋଡ ରସଗୋଲା କୋଉ ଦିନ କରିକି ଆମକୁ ଦବୁ।
ତ ତମେ ସବୁ ଗୋଟେ ଗୋଟେ ଆସ ମୋ ଗୋଟେ ଗୋଟେ ଦେଖିକି ଚାକିରି କରୁଥିବ ଗୋଟେ ଦିନରେ ସମତେ ଖଣ୍ଡେ ଖଣ୍ଡେ। ଆଉ ଜଣଙ୍କା ଘର ପିଛା ତ ଖଣ୍ଡେ ନେଇଆ ଆଉ ଦେଇହବନି।
ସରି ଆଉଚି କେତେ ବର୍ଷ ତ ଆନିଭର୍ସରୀ ହବ।
ଆଉ ଷୋହଳ ପୁରି ଯିବ ସବୁ ଆସ ମୁଁ ଷ୍ଟିମ କରିବିନି କରି ନେଇକି
କିୁତୁ ତୁ ସି ନେ ଇନଭାଇଟି ଇନଭାଇଟ କଲେ ସମିତେ ଯିବେ ତୁ ଇନଭାଇଟ କରଦେ ନ କରୁ କିଏ କିଏ ଯିବ।
ମୋର ଆମର ବା ସେମିତିଆ ଲୋକ ନୁହଁ। ସେ ବାନୀ ବର୍ଷା କାଳିଆ ଲୋକ।
ହୁଁ।
ଟୁଇଁକିଲି ଡାକୁଥିଲା ଟୁଇଁକିଲି ଡାକୁୁଥିଲା। କହିଲା ଆସୁନଲ ସୁନଦା ଦେଇ ମୁଁ କହି ମୁ ମତେ ତ ନବାକୁ ଏଇ ଡାକ୍ତର ଏଇଠି ସବୁ ଚାଲି ଯିବା ହଁ ୱାଟର ପାର୍କ।
ହୁଁ।
ଦୀପକ ଡାକିଲା ଆଉ ସେ ଏକୁଟିଆ କଣ ଏକୁଟିଆ ମଜା ନାଗିବ କି? ସିଏ ଆଉ ଗଲାନି କହିଲା ଘରେ ଯେ ରହିଥା କୁଆଡେ ନ ଯା ଡାକୁଛି ଯାଉନି। ଏରା ଏତେ ମଜାନାଇଁ ଭଲ ଲାଗିବନି ମୁଁ ସେଥିପାଇଁ ଗନି।
ଲାଗୁଥିଲି।
ୱାଣ୍ଡରେଲ ରେ ଭୁ ଇଏ ଖର୍ଚ। ୱଣ୍ଡରଲେନ୍ କଟକ ରେ ଗୋଟେ ଅଛି କଳ। କଟକରେ ଅଛି ଗୋଟେ।
ହୁଁ।
କଟକରେ ପୁରୁଣା ପାର୍କ ଗୋଟେ ଅଛି ୱାଟର ପାର୍କ ସେଠି ଛଅ ଆଉ ଇଏ ଏତେ ଇଏ ନୁହଁ ପଦାରେ ଖାଇବା ପିଇବା ଭିତରେ ଏତେ ଇଏ ନୁ ପୁରୁଣା ହେଇଗଲାଣି ନା। ଏବେ ନୂଆ କୁ ଆଣ୍ଡରିଲା ମୁ ସେଟା ହେଉଛି ଏଠି ବହୁତ ମାନେ ଖର୍ଚ୍ଚ ବହୁତ ଭିତରେ।
ହଁଲୋ ଯିବୁ ୱାଟର ପାର୍କ ରେ ସେ ଘୁଅ ମୁତ ପାଣିରେ ଗାଧେଇ ଆକୁ।
ଏଇ ଘୁଅ ମୁତ ହେଉଥିବ ନା ଉରା ପାଣି ଗୁଡା ଚେଞ୍ଜ କରୁନଥିବେ। ପାଣି ଚେଞ୍ଜ କରୁନଥିବେ ଢେଲିଡେଲି।
ଯେତିକ ପଶିଥିବେ ତା ଭିତରୁ ମୁତୁନଥିବେ।
ନା ମୁତୁ ନଥିବେ ନିଯେ ସେଥିରେ ଗାଧୁଉଚନ୍ତି ନିଜେ ମୁତୁଥିବେ ନା। ଛୁଆ ପିଲାଙ୍କ କଥା କହି ହଉନି କଥା ହୁଁ ହଁ ସିଏ ବି ଗୋଟେ କଥା।
ଆ କୁଆଡେ ତାହେଲେ ରଜରେ ଗଲୁଣି। ସେ ଶୋଇଥିଲା ଉଠିଲା ଏଇଗୁଣି ହେଇ ଖେଳୁଛି।
ତୋର କଣ ଆଉ ବୟସ ଅଛି ରଜରେ ବୁଲିବି ହେ ମତେ ଏଗୁରା ପସନ୍ଦ ନୁହଁ ମୁଁ କୁଆଡେ ନିମି। ହଁ ମୁଁ କହିଲି ଚାଲନା ଯିବା ଏଇ ବଜାରରେ ର ହଉଛିଵାରା ଏଇ ଯାହା ହୁଏ ତାରେ ପଳେଇଥିଲା ସରୋବର ବନି ସ୍ତ୍ରୀ ସାଙ୍ଗରେ।
ହୁଁ ସରୋବର ତ ଆଜି ହଜାର ହଜାର ଲୋକ ଆଉ।
ଲୋକ ତାଙ୍କର ସେଠ ତାଙ୍କ ଗାଁରେ ମୋହସ୍ଚବ ହୁଏ ବୋଲି ସେଠି ହେଲାନି ଏ ବର୍ଷ ସେଥିପାଇଁ ସବୁ ସରବରରେ ପି ଭୋଜି କରିଥିଲେ ତା ଗାଁ ଲୋକ। ଏଇ ଯାଇଥିଲା ଖାଇ ପିକି ଆଇଲା
ଓହୋ
ସାଙ୍ଗ ପୁନ ନେଇ ଯାଇଥିଲା ଆଉ
କାଲି ସେମିତି ରୁଷିଥିଲା ତାକୁ ଡାକିକି ନେଇକି ଯାଇଥିଲି ତାଙ୍କ ଘରେ ରହିକି ରହିକି ସଞ୍ଜ ବେଳକୁ ଆଇଲା
ହୁଁ ଆ ପରଦିନ ତ ତ ଜନ୍ମଦିନ ସେଇଥିରେ ଡା କୁନ ସମିତି କି ହୁ ହୁ ହୁ ହୁ ପଦିନ ଜନ୍ମଦିନ ଟା କାଲି ଡାକିକି ସେଲିବ୍ରେସନ କରିଦେଲୁ ମଟନ ଦି କିଲି ତିନି କିଲି ଆଣିକି
ହ ତ ନନା କ କହିବୁ ଶୁଣିବୁ କଣ କହିବେ ରିଆ ଟା କଣ କଣ କହିବେ ସେ ଖାଇଲେ ତା ଉତ୍ତର ହଁ ମୁଁ ତ କିଛି କହିପାରୁନି
ହୁଁ ହୁଁ ହୁଁ
ନା ନାଇଁ
ହୁଁ ହୁ ହୁ ହୁ ହୁ କହିବା ହେଲା କି ଜନମ ଦିନ ଲୋ ହଁ ବା କେତେ କହିବେ ତତେ କେତେ କଥା
ହଁ ଆଉ
କହିବେ ବୁଢୀ ହେଇଗଲାଣି ଇଏ ସିଏ।
ହଁ ବା କହିଲେ ବା କହିଲେ ତୋର କଣ ଆଉ ବୟସ ଅଛି ବୁଲିବୁ ରଜରେ ରେ ଅଛି ଏଥି ମୋର ପସନ୍ଦ ମତେ କୁଆଡ଼େ ନବା ମୁଁ ତମର ଆମ କଣ ଆଉ କାହା ସଙ୍ଗେ ଯିବି ଲିଟିଲ ଟା ଯଦି ଗୋଡ ଟା ଭଲ କହିଥାନ୍ତି ହେଇ ଇଥା ନା ଆମ ଏଇ ବଜାର ତାଙ୍କ ଗାଁରେ ହଉଥିଲା ଏ ବର୍ଷା ଟା ଆଜି ମାନ୍ଦା କରିଦେଲା ଧବ ତବ ପାକେଇକି ସାଜ ପାରୁ
ବର୍ଷା ତ ଯାଇକି ସଞ ବେଳ ହେଲା ତାଙ୍କର କଣ ଭୋଜି ଭୋଜି
ଶୁଣିଲୁ ମୁତୁଛି ଗୋଟେ ମୁ ଗୋଟେ ମୁତିଲା ଯେ ତା ମୁହଁରେ ଏମିତି ଟେକିଦେଲା ଉପୂରକୁ ତା ମୁହଁରେ ପଶିଗଲା ପା ମୁତ ଉରା ହଁ ଏଇବା ଟେକିଦେଲା ଉପରକୁ ମୁହଁ ଉପର ଆଇଚି ଏଇ ଏଇ ନିଉ ମୂତୁ ପାଠର ନା
ହଁ
ହଉଥିଲୁ ଏତେ ଚଗଲା କହୁଥିଲା କିଏ ସେ ସେ ଭଲ ପିଲାଟି ତମେ ସବୁ
ହଁ
ରଲ ଦେଖୁନବା ଏଇଠି
ହୁଁ
ଆଉ
ଚଗଲା ହଉ ଭଲ କେତେ ଦିନ ଚଗଲା ହବ ଏଇଟା ତୃତୀୟ କ୍ଲାସ ହେଲା ବଲ ନା ଚତୁର୍ଥ ହୁଁ
ହଁ ମୁ କହିଲି କଣ କରିଥିଲୁ ରାତିରେ ଖାଇବାକୁ
ରାତିରେ ମୁଁ କିଛି କରିନଥିଲି ସିଏ ତ ତାଙ୍କର କୁଆଡେ ବୁଲିବାକୁ ପଳେଇଥିଲେ ଆଉ ମୁଁ ଖାଲି ଗୋଟେ ସିଝା ପିଠା କରିଥିଲି। ଦେଇଥିନି ମୋର ବକଟେ ଖାଇଦେନି ସେ ଭଜା ଭଜି ସବୁ ଯାହା ଥିଲା ଆସିଲା ତାଙ୍କ ଆସିଲେ ତାଙ୍କର ସଜ ପଖାଳ ଖାଇଲେ।
ମୁଁ ମୋର ପିଠା ବକଟେ ଖାଇଦେନି ହେଲା। ହଁ ରାତିରେ ମୁଁ ଖରା ବେଳେ ରୋଷେ ରୋସେଇ କରିଥିନି ସେଖାଇ ନଥିଲେ ସେଇ ସବୁ ଥିଲା ସେ ତାଙ୍କର ଆସି ସେ ସଜ ପଖଳା ସେ ନଗେଇକିଆ ସବୁ ଖାଇଲେ ମୁଁ ମୋର ସିଝା ପିଠା କରିିଥିନି ଆଜି
ଯାଉଛି।
ରାଙ୍ଗ୍
କିନ୍ତୁ ଏତେ କଷ୍ଟରେ ଏଯୋଉ ଖରା ଗରମରେ କରିବୁ ନଖାଇବୁ ନାଇଁ ତୁ ନକରିବୁ ତୋର ତ ଯାହା ପାଇନେ ତାଖାଇଦବୁ
ହଁବା ଲୁଣ ଲଙ୍କା, ନହେଲେ ମୋର ପଖାଳ ଥିଲା ମୁଁ ମୋର ଖାଇ ଦେଇଥାନ୍ତି। ମୁଁ କାଇଁ ରାନ୍ଧୁଥିଲି ଗରମ ଡାଲି ଭଜା ଭର୍ତ୍ତା
ପୁଅ ପିଲାଙ୍କନାଗି ରୋଷେଇ ସେ ଯଦି ନଖାଇବେ କେମିତିଆ ଲାଗିବ କହନି।
ହଁ ବା ତାଙ୍କର ଆସିଲେ ଯାହା ହଉ ତାଙ୍କର ଖାଇବେ।
କୁଆଡେ ପଳେଇଥିଲେ ବୁଲିବାକୁ?
ସେ ଯାଇଥିଲେ ଖଣ୍ଡିଚର ଆଡେ ଦେଖିବାକୁ କବାଡି।
କଣ? ଚେସ୍ ଗେମ୍‌।
ହଉ କବାଡି ଦେଖିବାକୁ ଯାଇଥିଲି ହଁ
ଆଉ କବାଡି ସେଆଡେ ହଉଛି ରଜ ଇଏପର୍ବ। କବାଡି ଖେଳ
ହୁଁ,।
ଏକୁଟିଆନା ଆଉ କିଏ ଯାଇଥିଲା?
ହୁଁ,।
ବାପିହେରିଆ ଯାଇଥିଲେ ବାପିର ତମର ଭଲନା
ହଁ ସେ ବାପିଭାଇ
ହଁ ମୁଁବା ସେଇ ଚୋଉରା
ହୁଁ,।
ଯୋଉ ପାଖରେ ସେଇଟା ଟାୱାର ପାଉଛି ବୋଲି ମୁଁ ଘରେ ଶୋଇଲିନି ପଳିଆଇନି ମୁଁ ତତେ କଇନି କରୁନ୍ମୁ ବ
ହୁଁ ହୁଁ ସେଇ ରା ଶୁଣିଲୁ ସେଇ ରାତି ଏଇ ରାତି ଦଶଟା ବେଳକୁ ସେଇଠି ବସିକି କଥ ଖାଇବୁ ଭଲହବ ଆଉ ଦିନରେ କଥା ହବାନି କଟି ଯାଉଚି ରିଜେକ୍ଟ ହେଇଯାଉଚି। ବର୍ଷା ପକେଇଲେ କଅଁ ହଉଚ୍ ଯି କଥା ହେଇପାରିନୁ ସେଇଠି କଥା ହେଇପାରିବୁନି ବର୍ଷା ହଉଛି ଏଇ ଆଜି ବର୍ଷା ହଉନି।
ମୋର ହେଇ ଦେଖୁନୁକ୍ୟାନ୍ସଲେ ହେଇଗଲା।
କାନସଲ ହେଲେ ହେଇଗଲା ଆଉ ଛାଡେ ସେବିଷୟରେ କିଛି କଥାହୋନା ହଉଛି ହେଲାନା ଷ୍ଟିମ ଗୋଟେ କେଜି ଭଳିଆ ହେଲାନା କେତେ
ଏବେ ତିନିଶହ ଗ୍ରାମ ହେଲା କହିଲା କି ଦେଖଣ୍ଡେ ତିନିଶହ ଗ୍ରାମ ହେଟା ଗୋଟେ ଛୋଟ ଥାଳିଆରେପା ଜଷ୍ଟ ଏତିକି ଆଙ୍ଗୁଳି ଏଯୋଉ ତିନିଟା ଆଙ୍ଗୁଳି ଯୋଉ ତିନିଟା ଇଏ ଗାର ଗାର ଗୋଟିଏ ଗାର ଯେତିକି ସେ ଥାାଳିଆଟା ସେତିକି ହୁଁ ଇଏ ଇଏ ତିନଶହ ଗ୍ରାମ ମୁଁ ପା ଓଜନ କଲି ହଁ ସାଢେ ତିନି ଚାରିହ ଗ୍ରାମ ହେଲା ଏଟା ପଳେଇବ ଓଜନ ଆଉ ଏଲା ଏଇ ଫୁଲରୁ ଦିଖଣ୍ଡ
ହୁଁ।
ହଁ ଦୁଇ ଖଣ ଖାଇଦେଲେ ସଇଲା
ରଖି ଯଦି କାଲିକ ଖାଇଥିନେ ଭଲ ଲାଗିଥାନ୍ତା ଟିକେ ଟାଣ ହେଇଯାଇଥାନ୍ତା।
ହାଲୋ
ଥଣ୍ଡାଲା ତ ଖାଇ
ଓ ଖଣ୍ଡେ ଖଣ୍ଡେ ଖାଇଦ ଦେଇେଇଥି ହବ ଗୋଟେ ଗୋଟେ ଆଉ।
ହେକ ହେକ।
କୁଛନ୍ତି ନା ବାଛୁରୀ ନା ଗାଈ? ଆଁ ହ୍ୟାଲୋ। ହୁଁ ଆଉ କଣ ରୋଷେଇ କରିଥିଲି ରାତିରେ
ହ୍ୟାଲୋ।
ରାତିରେ କଣ ରୋଷେଇ କରିଥିଲିଲୋ?
ହ୍ୟାଲୋ।
ହଁ ହଉ ସୁଵିଲା ନା ନାଇଁ ନାଁ କଣ?
ହାଲ ହଁ ସବୁଚି ପା।
ଆଁ
ରାତିରେ କଣ କରିଥିଲୁ ରୋଷେଇ?
ଆଉ
ରାତିରେ ରୋଷେଇ କଣ କରିଥିଲୁ ହଁ?
ରାତିରେ ପା ଏଇ
ହଁ।
କ ଯ ଜୋଇକି ପିଠା ପୁର ଦେଇ ଏୟ ଖାଇଦେନୁ ପେଟ ପୁରୀ ଗଲା ପୁ ତାଙ୍କ ଘର ଦେଇଥିଲେ ଏଇଠି ଭୋଗୁନିବ ଫୁଲ ଘର